ହଖଲୋ ବନ୍ଧୁ, ବନ୍ଧୁ ନମସ୍କାର୍।
ବନ୍ଧୁ ନମସ୍କାର୍ ବନ୍ଧୁ ମୋ କଥା ଆପଣଙ୍କୁ ଶୁଭ ଯାଉଛି?
ଆଜ୍ଞା ବନ୍ଧୁ ଶୁଭା ଯାଉଛି କୁହନ୍ତୁ।
ପବନର ଶବ୍ଦ କିଛି ଶବ୍ଦ ଶୁଭା ଯାଉଛି କି?
ନାଇଁ ନାଇଁ କିଛି ଶୁଭା ହଉନି ଭଲ ଶୁଭା ହଉଛି ଆପଣ କୁହନ୍ତୁ।
ନାଇଁ ବନ୍ଧୁ ମୁଁ କହିବା କଥା କଣ ହେଇକି ଯେ
ହୁଁ-ଉଁ
ବିଷୟରେ
ନାଇଁ ମୁଁ କାହାକୁ କିଛି କହିନି, ହୁଁ
ସମୟ ନ ବାହାରିକି ଛକକୁୁ ଯାଇକି ବା ବଜାରକୁୁ ଯାଇକି କିଛି ଜିନିଷ ପତ୍ର ନ ଆଣିଲେ ତାହେଲେ ଆମେ ଭୋଜିଟା କରିପାରିବାନି। ବୁଝିପାରିଲେ ଯେହେତୁ ବର୍ଷ ଯିପ୍ ଯିବି କେତେବେଳେ ହଁ କେତେବେଳେ ଘଡଘଡି ମାରି ଲାଇନ୍ ନେଇଯାଉଚି। ଆମର ତ ଅବଶ୍ୟ ଗ୍ୟାସ୍ ରେ କରିବା କିଛି ଅସୁବିଧା ନାହିଁ ଘରେ କରିବା। କିନ୍ତୁ ବଜାରରୁ ଯାଇ ସବୁ ଜିନିଷ ପତ୍ର ଆ କି କରିଲା ବେଳକୁ ସମୟ ଦରକାର୍ ନା ନାହିଁ, ଆଉ ଯ ଜଣ ଦିଇ ଜଣଙ୍କୁ ଯଦି ଆପଣ ଲେ ଭଲ ହୁଅନ୍ତା ବୁଝି
ବୁଝିପାଇଲି ବନ୍ଧୁ ଆପଣ ଯୋଉ କଥା କହୁଛନ୍ତି କାରଣ ମୋର କହିବାଟା ତାତ୍ପର୍ଯ୍ୟ ଏଇଆ ଯେ ଆଜି ଯାଏନ୍ତ ଏତ ବଢିଆ ପାଗ ଥଣ୍ଡା ଥଣ୍ଡା ପାଗ। ପୁରା ମାନେ ପୁରା ସୁଲସୁଲିଆ ପାଗକୁ ଝିପଝିପ ମେଘ ଏଇ ପାଗରେ ଖାଲି ଝାମା ଝୋଳ ଦରକାର। ଝାମା ଝୋଳ କଣ କହିଲେ? ମଟନ ଏବଂ ଯେହେତୁ ଆମର ଏତେ ପଇସା ପତ୍ର ହବ ନାହିଁ। ତ ଆମେ କଣ କରିବା ନା ଗୋଟେ ପକଡ଼ା ଚିକେନ ପକୋଡା ଭଳିଆ ଏକ ରେସିପି ରୋଷେଇ ଅଛି ତାକୁ ଆମେ ପ୍ରସ୍ତୁତ କରି ହାଲୋ
ହଁ ହଁ।
ଦିସ ରୋଷେଇ ଚିକେନ ପକୋଡା ଭଳିଆ ଏକ ରୋଷେଇ ଆମେ କରିକି ଖାଇବା ବୋଲି ଆମେ ମନସ୍ତ କରିଛୁ। ପ୍ରଥମେ ଆମେ କଣ କରିବା ନା ପ୍ରଥମେ ଆମେ ତିନି ଜଣ ସାଙ୍ଗ ଯିବା ବଜାରକୁ। ବଜାରକୁ ଯାଇ ସେଠାରେ ଏକ ମାଂସ ଦୋକାନରେ ଉଁ ଚିକେନ ଛୋଟ ଛୋଟ ଛୋଟ ଛୋଟ କରି କାଟିଦବା ତାଙ୍କୁ କହିକି। ଉଁ ତାକୁ ସେ ଆମର ପଲିଥିିନରେ ପ୍ୟାକ୍ କରିଦେବେ ଏବଂ କିଲୋ ଯେତିକି ଟଙ୍କା ହେଇଥିବ ଧର ଦୁଇଶହ କୋଡିଏ ଟଙ୍କା କି ଚାଳିଶ ଟଙ୍କା ତାଙ୍କୁ ଆମେ ପ୍ରଦାନ କରି ଆସିଯିବା ଆମର ପରିବା ମାର୍କେଟ। ପରିବା ମାର୍କେଟରେ ଆମେ ଟିକେ ଆମେ କଞ୍ଚା ଲଙ୍କା ଟିକେ ଧଣିଆ ପତ୍ର ଟିକେ ଲେମ୍ବୁ ଗୋଟେ କିଣିଦବା ଏବଂ ତାପରେ ଅଣ୍ଡା ଦୋକ କାନରୁ ଅଣ୍ଡା ଗୋଟେ କିଣିକି ଏବଂ ଗ୍ରୋସରୀ ଦୋକ ସା ଦୋକାନରୁ ସାମଗ୍ରୀ ସବୁ ଯେ ଯେପରିକି ଆମର କର୍ଣଫ୍ଲାୱାର ଲଙ୍କାାଗୁଣ୍ଡ ହଳଦୀ ଗୁଣ୍ଡ ଚିକେନ ମସ ଆ ଟମାଟୋ ସସ୍, ଚିଲି ସସ୍, ଭିନେଗାର ଏବଂ ସୋୟା ସସ୍ ଟିକେ ନାଲି ଲଙ୍କାଗୁଣ୍ଡ ଟିକେ କିଣିକି ବୁଝିଲେ କି।
ହଁ ହଁ।
ହ୍ୟାଲୋ କିଣିକି ତାକୁ ଆମେ ପ ଘରକୁ ନେଇ ଆସିବା ଘରକୁ ନେଇ ଆସି ବା କନଫ୍ଲାୱାର ଟିକେ ବୁଝିଲେ କି ଆଉ ମଇଦା ଟିକେ ପୁରେଇକି ଆମର ଘରକୁ ନେଇଆସିବା ଏବଂ ଘରକୁ ଆଣିକି ଏକ କଢେଇରେ ତାକୁ ଢାଳିକି ପ୍ରସ୍ତୁତ ପ୍ରଣାଳୀ ଆରମ୍ଭ କରିବା ଆମର ଚିକେନ ପକୋଡା ପ୍ରଣାଳୀ। ପ୍ରଥମେ ଆମେ ଚିକେନକୁ ଭଲ ଭାବେ ଶ କେଇକି ରଖିଦବା। ବୁଝି ଶୁଣି
ଶୁଣନ୍ତୁ ଟିକେ ମୋ କଥା ହଁ ଶୁଣୁଚି ମୋ କଥା ଟିକେ ଶୁଣନ୍ତୁ। ହଁ ଯୋଉ ଆପଣ ଆପଣ ବନ୍ଧୁକୁ କହିବେ ଅନ୍ୟ କାହାକୁ ଆ ଏଇଥିରେ ମିଶେଇବେ ନାହିଁ। ଦୁଇ ଚାରିଜଣ କୋଉ ବଡ ଭାଇ ପଳେଇ ଆଶୁଛି ହଁ ଦୁଇ ଚାରିଖଣ୍ଡ ଖାଇବ ପଳେଇବ। ସିଏ କଲେ ସିନା ରହିବ ସେଠି ସେ ତ କରିବ ନାହିଁ ରହିବ ସେଠି କେମିତି। ବୁଝିପାରିଲେ? ଆଉ ତାକୁ ଡାକିଦବା ଆଉ ଛଅ ପିସ୍ ଆଉ ଜଣଙ୍କୁ ଦବା କି ଆଉ ଆଠ ପିସ୍
ହୁଁ। ନିଶ୍ଚିନ୍ତ ଆଜ୍ଞା। ହଁ ହଲ
ପଛରେ ପଚାଶ ଷାଠିଏ ଟଙ୍କା ଦବ ବୁଝିପାରିଲେ ସେଥିପାଇଁ ଆପ ଆପଣ ବନ୍ଧୁକୁ ସଚେତନ କରିଦେଲେ ଆମେ ତିନି ଜଣ କରିବା ଭଲରେ ଖାଇବା ଭଲରେ ଆସିବା ଆଉ କିଛି ଅସୁବିଧା ବି ଆମର ହବାର ନାହିଁ। ଆପଣ ଜାଣିଥିବେ ଆମର କଣ ଅସୁବିଧା ଆମେ ତ କରୁଛେ
ଆଜ୍ଞା।
ଆଗ ଭଳି କରିବେନି ଥରେ ତ ଭୁଲ୍ କରିଚ ଦ୍ୱିତୀୟ ଥର ଭୁଲ୍ ହବ ନାହିଁ ମୁଁ ଜାଣିଚି ଆପଣଙ୍କ ପାଖରେ ଦ୍ଵିତୀୟ ଥର ଭୁଲ୍ ସୁଧାରିକି ଆପଣ ବହୁତ୍ ଭଲଭାବରେ କରିବା ଆଉ ସେଇଠୁ ଯିବେ। ଗୋଳେଇ ଗାଳି ଆମେ ନେଇ ଆସିବା ଘରକୁ ବୁଝିପାରିଲେ।
ଆଜ୍ଞା ତାଙ୍କ ଦୋ ଦୋକାନ ଯଦି ବନ୍ଦ ଥିବ ମୁଁ କହୁଚି ଶୁଣନ୍ତୁ ଦୋକାନ ଯଦି ବନ୍ଦ ଥିବ। ଆମେ ଯୋଉ ସାମଗ୍ରୀ ବର୍ତ୍ତମାନ ଆଣିଚେ ବୁଝିଲେ କି ଯ ଏପରିକି ଆମର ମଇଦା ସବୁ ବିଭିନ୍ନ ପ୍ରକାର ଜିନିଷ ଆମେ ଛକରୁ ବଜାରରୁ କିଣିକି ଆଣିକି ଆଣିଲେ ତାକୁ ଆମେ କଣ କରିବା ନାଁ ଗୋ ଗୋଟେ କଢେଇରେ ଗୋଟେ ମାନେ ତସଲ ର ପ୍ରଥମେ ଚିକେନ୍ କୁ ମାନେ ଭସେ ମାନେ ଧୋଇ ଦେଇ କି ମାନେ ଶୁଖେଇ ଦେଇକି ରଖିବା ବୁଝିଲେ କି ତା ଦେହରେ ଯେମିତି ପାଣି ନ ରହିବା ତା ଦେହରେ ଆମ ଆମର ଅଣ୍ଡା ଟେ ଭାଙ୍ଗିକି ପକେଇଦବା ଗୋଟେ ଏବଂ ସେଥିରେ କଞ୍ଚା କଟା କଞ୍ଚା ଲଙ୍କା। ଲଙ୍କା ଗୁଣ୍ଡ ହଳଦୀ ଗୁଣ୍ଡ ବିଭିନ୍ନ ପ୍ରକାର ଚିକେନ୍ ମସଲା ଯେଭଳି ବିଭିନ୍ନ ପ୍ରକାର ଯାହା ସବୁ ଆଣିଥିବା ମସଲା। ତା ଦେହରେ ଆମେ ପକେଇଦବା ହେଲା ଟିକେ ଚାଇନା ସଲ୍ଟ ପକେଇଦବା। ଏବଂ ଭିନେଗାର ଟିକେ ପକେଇ ଦେଇ ତା ଦେହରେ ଛାଡ଼ିଦେବା ଏବଂ କିଛି ସମୟ ପରେ ମଇଦା ଏବଂ କର୍ଣ୍ନଫ୍ଲାୱାର ପକାଇ ତାକୁ ଭଲ ଭାବେ ଗୋଳାଇଦବା। ଗୋଳେଇବା ଗୋଳେଇବା ଗୋଳେଇବା ପୁରା ଭଲସେ ଫେଣ୍ଟିକି ଗୋଳେଇବା ଯେପରି ଚି ଚିକେନ୍ ରେ ସବୁ ମସଲା ମାନେ ରାଗିଯିବ ବୁଝିପାରିଲେ। ତାପରେ କିଛି ସମୟ ତାକୁ ହୁଁ ତାପରେ ଆମେ କିଛି ସମୟ ତାକୁ ଛାଡିଦବା। ମ୍ୟାରିନେଟ୍ ହବା ପାଇଁ ଏବଂ ଦୁଇ ଘଣ୍ଟା ପରେ ଆମେ ସେଥିରେ କଢେଇ ଗ୍ୟାସ୍ ନବା ଗ୍ୟାସ୍ ରେ କଢେଇ ବସେଇବା ଏବଂ ଲାଇଟର ମାରିକି ଜଳେଇ କି ତେଲ ପକେଇକି ତେଲ ଗରମ ହବା ପାଇଁ ଛାଡିଦବା ଯେତେବେଳେ ଆମର ତେଲ ଟିକେ ଗରମ ହୋଇଯିବ ପରବର୍ତ୍ତୀ ସମୟରେ ଆମେ ଯୋଉ ସବୁ ପ ପ୍ରସ୍ତୁତ କରିଥିବା ଚିକେନ୍ ମାନଙ୍କୁ ଗୋଟଏ ଗୋଟଏ ଗୋଟାଏ କରି କି ଆମେ ସେଥିରେ ପକେଇବା ପକେଇଲା ପରେ ଦଶ ମିନିଟ୍ ଆମେ ତା ଦେହରେ ଅପେକ୍ଷା କରିବା ସେ ଭଲ ସେ ପୁରା ହେଇଗଲେ। ତାକୁ ଆମେ ଏକ କାଗଜର ପ୍ଲେଟ ରେ ତାକୁ ବାହାର କରିଦବା ତା ଉପରେ ଗୋଟେ କାଗଜ ଲଗେଇଦବା କାରଣ ତା ଦେହରେ ଅଧିକ ତେଲ ରହିବ ନାଁ। ତ ସେ ତେଲ ଯେମିତି ନ ରହିବ ସେଇ ବ୍ୟବସ୍ଥା ଆମେ କରିବା ବୁଝିଲେ। ସେ ତେଲ ଯେତେବେଳେ ସବୁ ବାହାରି ଯିବ। ଶୁଣନ୍ତୁ ଏମିତି ଦୁଇ ତିନି ଥର ହବ ହଁ କୁହନ୍ତୁ।
ହଁ ଆପଣ ଆପଣ ଗ୍ୟାସ୍ ରଖି
ମୁଁ ଗ୍ୟାସ୍ ଟି ମୋ ବନ୍ଧୁ ଏକ ବନ୍ଧୁଙ୍କ ଘରେ ଅଛି ଆମେ ନେଇ ଆସିବୁ ତାଠୁ କହିଲେ।
ତା ଭିତରେ ଗ୍ୟାସ୍ ଅଛି ତ?
ଆଜ୍ଞା ନିଶ୍ଚ
ଯଦି ନଥିବା ଆମେ ଯାଇକି ପୁରେଇଦବା ଆଉ ଆପଣ କଢେଇ ଚାମଚ ଖରିକା ସବୁ ଆଣିବେ ଆଉ ଛଣାଟେ ବି ଆଣିବେ ବୁଝିପାରିଲେ। ଆଉ ଅବଶିଷ୍ଟ ଯୋଉ ଲଙ୍କା ଲୁଣ।
ହୁଁ ହୁଁ ହାଲୋ।
ନେଇ ଆସ୍ ହ୍ୟାଲୋ ଶୁଭା ହଉଛି
ହଁ କୁହ
ସେ ନେଇ ଆସ ଆଉ ଆପଣ ଯଥା ଶୀଘ୍ର ଏଇଟା କରିକି ସାରିବେ କାହିଁକି ନା ଆମକୁ ଏବେ ଏବେ ସମୟ ବେଳକୁ ଆମେ ଯଦି ବଜାରକୁ ବାହାରିକି ଯିବା ଜିନିଷ ପତ୍ର ହ୍ୟାଲୋ ସୁଭା ଯାଉଛି
ହଁ କୁହନ୍ତୁ ଶୁଭୁଛି
ସବୁ ଜିନିଷ ପତ୍ର ଏକାଠି ଆଣିକି ଆସିଲା ବେଳକୁ ଆମର ସାତ ଘଟିକା
ହୁଁ
ସାତ ଘଟିକା ହେଇଯିବ ତାକୁ ମାରିନେଟ୍ କର ପାଖାପାଖି ଦେଢ ଘଣ୍ଟାରୁ ଦୁଇ ଘଣ୍ଟା ହଁ ନ ଘଟିକା ପାଖାପାଖି ହେଇଯାଇଥିବ ସେଥିପାଇଁ ମୁଁ କହୁଛିି ଯଥାଶୀ ଘ୍ରମ ବାହାରିକି କେମିତି କାର୍ଯ୍ୟଟା ସାରିଦବା ଆଉ ଭଲ
ହଁ ବୁଝିପାରିଲି
ଥି ପାଇଁ ମୁଁ କହୁଛି ଯେ ଆପଣ ଟିକେ ସେଇ ଥାନ୍ତୁ ଆପଣ ବନ୍ଧୁ କହିବେ ଆଉ ମୋ ପାଖରେ ତ ଆପଣ ଜାଣ ଆପଣ ଜାଣିଥିବେ ତ ମୋ ପାଖରେ ଏବେ ଅଫିଷ୍ଟ କିଛି ଅର୍ଥ ନାଇଁ। ଆପଣ କୋଉଠୁ ଯୋଗାଡ଼ କରିକି ଆଣି ଦେବେ ବୁଝିପାଇଲେ। ଆଉ ଯଦି ଆମର କେବେ ହବ ପଇସା
ହୁଁ
ସେତିକି ବେଳେ ଆମେ ଦେଖିବା କଣ କରିବା କଣ ତ ଆପଣ ତ ଜାଣଚନ୍ତି ମୋ ସମସ୍ୟା କଣ ଆପ
ନାଇଁ ଆପଣଙ୍କର କୌଣସି ସମସ୍ୟା ନାଇଁ। ଶୁଣନ୍ତୁ ଶୁଣନ୍ତୁ ହାଲୋ ଆପଣଙ୍କ ପାଖରେ ହ୍ୟାଲୋ
ହଁ ମୁଁ ସାଙ୍ଗ
ଶୁଣନ୍ତୁ
କୁ ମୁଁ ମୁଁ ଟିକେ ଗୋଟିଏ ପଦ କହିଦିଏ। ମୋ ସାଙ୍ଗକୁ ମୁଁ ଥରେ ଯଦି କାଲି ତାର ପଇସା କେତେ ଟଙ୍କା ଥିଲା ଆସିବାର ଯଦି ଆସିଥବ ମୁଁ ତାଠୁ ପଚାଶ୍ ଶହେ ଆଣିକି ଆପଣଙ୍କୁ ଦେଇପାରିବି। ଆଉ ତାଠାରୁ ଅଧିକା ହେଲେ ମୋ ପା ଖେ ସମ୍ଭବ ନୁହେଁ। ଯଦି ଆପଣ କହିବେ ମୁଁ ମୋର ଲଙ୍କା ଲୁଣ ନେଇ ଯାଇ ପାରିବି। ଆପଣ ସେଠି ପକୋଡା ଖାଇବେ ମୁଁ ତା ଘରେ ଲଙ୍କା ଲୁଣ ଚୋବୋଉ ଥିବି ଆଉ।
ନାଇଁ ଶୁଣନ୍ତୁ ଆପଣ ଯୋଉ ଆପଣ ଯୋଉ ସେଁ ଶି ଚାଲିଆ ଧରୁଚନ୍ତି ଆଉ ଫର୍ମାଇସି କରୁଚନ୍ତି ଆପଣଙ୍କ ପାଖେରେ ଠିକ୍ ପଇସା ଅଛି ବୁଝିଲେ କି। ଆପଣ ମଧ୍ୟ କାଲି କହୁଥିଲେ ଆମେ ଟିକେ କରିବା ଏବଂ ଏ ପାଗକୁ ଝାମାଝୋଳ ଟିକେ ହେଲେ ବହୁତ୍ ସୁନ୍ଦର ଲାଗନ୍ତା ଏବଂ ସ୍ୱାଦ ମଧ୍ୟ ଲାଗନ୍ତା। ହେଲେ ଆପଣ ଆପ୍ ଆପଣଙ୍କର ଏପରି କଥା ଶୁଣି ମୋ ମନ ଅତ୍ୟନ୍ତ ଦୁଃଖ ହୋଇଚି। ଏବଂ ମତେ ଗଭୀର ଆଘାତ ପହଞ୍ଚିଚି ମତେ। ମୁଁ ବିଶେଷ କରି ଜାଣିପାରୁନି ମୁଁ କଣ କରିବି ଆପଣ ଆମ ମନକୁ
ମରେ ଆପଣ କାଇଁ ସାରିଲେ? ଆପଣ କାଇଁ ସାଇଲେ ଯେହେତୁ ମୋ ପେଟଟା ବି ହାଲୋ ଶୁ ହ୍ୟାଲୋ।
କଣ କୁହନ୍ତୁ।
ମୋ ପେଟଟା ବି ଗଡ୍ ବଡ୍ ଅଛି ବୁଝିପାଇଲେ। ସେଥିପାଇଁ ମୁଁ କହୁଚି ଆ ଆପଣ କରନ୍ତୁ ନହେଲେ ଆପଣ ଆପଣଙ୍କ ବନ୍ଧୁଙ୍କୁ ନେଇ କରନ୍ତୁ ମୁଁ ପଛେରେ ଯାଇକି ପହଞ୍ଚିବି। ଚାରି ଛଅ ପିସ୍ ଖାଇଲେ ବି ଶାନ୍ତି।
ଏଇଗୁରା କି ପ୍ରକାରିଆ କଥା ଆପଣ ଶ ତା କଥାବାର୍ତ୍ତା କରୁଚନ୍ତି ଆପଣ ଯାଇ ପଛରେ ପହଞ୍ଚିବେ ମାନେ କଣ ମୁଁ ବୁଝିପାରୁନି। ତ ମୁଁ କାଇଁ କରିବି ମୋର ଯାଇଁ ଛକରେ ଯାଇଁ ଦୁଇଟି ନ ଖାଇ ପିଇକି ଆସିବି, ଏମିତି ବି ହେଇପାରିବ ନା ନାଇଁ। କୋହୁନାହାନ୍ତି ବନ୍ଧୁ।
ପାହଚ ବାଇ ପାହଚ ଶୁଣ ପାହଚ ବାଇ କ ପାହଚ ଯେଉ କଥା କହିଲି ଆପଣଙ୍କୁ ସେଇ କଥା ଅନୁସାରେ ଆପଣ ଯଦି ଯିବେ ଭଲ ହବ। ନହେଲେ ଯଦି ମୁଁ କିଛି ପଇସା ସଂଗ୍ରହ କରିକି ଦେଇପାରିବି ଆପଣଙ୍କୁ କଲ୍ ନିଶ୍ଚୟ ସମ୍ପର୍କ କରିବି। ଯେହେତୁ ଆପଣଙ୍କୁ ମୋର ବୋହୁତ ଥର ଏମିତି ଭୋଜି କରି ଖାଇଚେ ବୁଝିପାଇଲେ। ସେଥିପାଇଁ ମୁଁ ଆପଣଙ୍କୁ ଧନ୍ୟବାଦ ଜଣଉଚି ଆଉ ମତେ ଖୋଇଥିବାରୁ ଧନ୍ୟବାଦ୍। ହୋଉ ବନ୍ଧୁ ମୁଁ ରଖୁ ଅଛି। ଆପଣଙ୍କୁ କିଛି ସମୟ ପରେ କିଛି ସମୟ ପରେ ପରେ
କସା କରିଦବା।
ହୋଉ ଦେଖିଆ ହୋଉ ବନ୍ଧୁ ନମସ୍କାର ମୁଁ ର ଖୁ ଅଛି ମୁଁ ଆପଣଙ୍କୁ ପର ପରେ ସମ୍ପର୍କ କରିବି। ଆପଣ ମୋ ପାଖକୁ ଆସନ୍ତୁ।
ଆଁ ହାଁ ହାଁ।